ହାଲୋ।
ହଁ କୁହନ୍ତୁ।
ହଁ ସାର୍ କଣ କରୁଛନ୍ତି?
ମୁଁ ଏବେ ଅଛି ଅଫିସରେ।
ଆଉ କଣ ଖାଇଛନ୍ତି ଆଜି?
ଆଜି ମୁଁ ଦହି ପଖାଳ ବଢ଼ି ଚୁରା ଶାଗ ଭଜା ଆମ୍ବ ଯାହା ଖରାଦିନିଆ ଖାଦ୍ୟ ଖାଇଛି।
ଆଚ୍ଛା ଆଚ୍ଛା ଗରମ କେମିତି ହେଇଛି ଆପଣଙ୍କର ସେପଟେ?
ଆଜି ତ ଆମର ବୋହୁତ୍ ଗରମ ହଉଥିଲା। କିନ୍ତୁ ଆଜି ବୋହୁତ୍ ଭଲ ବର୍ଷା ହେଇଥିଲା ଟିକେ ଭଲ ଲାଗୁଛି।
ଆଚ୍ଛା। ଆଉ ରଜ କେମିତି କଣ ପାଳନ କରୁଛନ୍ତି ଆପଣ ସେପଟେ?
ରଜ ଆଜି ତ ବଧେ ପ୍ରଥମ ରଜ।
ହୁଁ।
ହୁଁ ଆମର ଦୋଳି ବନ୍ଧା ହେଇଛି ମୋ ଭଉଣୀ ମାନେ ଖେଳୁଛନ୍ତି। ମୁଁ ହେଲେ ଟିକେ ଯାଇକିରି ଖେଳି ଦଉଛି ତାଙ୍କ ସାଙ୍ଗରେ ସୋନେ ସଜବାଜ ହେଇକି ଯାଇଛନ୍ତି।
ହଁ ହଁ।
ନୂଆ ଡ୍ରେସ୍ ପିନ୍ଧିକିରି ସବୁ ଭଉଣ ମାନ ଯାଇଛନ୍ତି ଆମ ତା ପାଇଁ ଦୋଳି ବାନ୍ଧି ଦେଇଛୁ ସେମାନେ ଖେଳୁଛନ୍ତି ଆଉ।
ଆଉ ଘରେ ପିଠା ପଣା ସବୁ ହେଇଥିବ ନା?
ମା ପୋଡ ପିଠା କରୁଛନ୍ତି।
କାଲି ଆଜି ତ ସଜବାଜ ନୁହଁ କାଲି କି ପ୍ରଥମ ରଜ। ଆଛା ଆଛା। ଆପଣ ଭଉଣୀ ମାନଙ୍କ ପାଇଁ ବୋହୁତ୍ ଭଲ ଦୋଳି ବାନ୍ଧି ଦଉଥିବେ ତାଙ୍କୁ ଲୁଡୋ ଖେଳ ଖେଳୁଥିବେ ନା।
ହଁ ମୁଁ ତାଙ୍କ ପାଇଁ ଦୋଳି କରିଦେଇଛି। ଏତେ ଫୁଲ ସବୁ ସଜେଇଇଯାଇଛି ବୋଲ ପତ୍ରରେ ସଜେଇ ଦେଇଛି ସେ ଖେଳୁଛନ୍ତି ସେମାନେ।
ଓ ହୋ ବୋହୁତ୍ ଭଲ ଭାଇ ଆପଣ ସେ ଭଉଣୀ ମାନଙ୍କୁ ଏତେ କରୁଛନ୍ତି। ଆଜି କାଲି ତ ପିଲାମାନେ ଏସବୁ ବିଷୟରେ ଜାଣ ବି ନାହାନ୍ତି।
ଆମେ ଆମ ପିଆ ଆଜି କାଲିର ପିଲା ଭଳିଆ ତ ଆମେ ନୁହଁ ନା, ଆମେ ଆମ ସଂସ୍କୃତି କଣ ଭୁଲି ଗଲେ ଠିକ୍ ହବ କି। ପିଲା ବେଳ ଆମ ବାପା ମା ଆମକୁ ସେ ସଂସ୍କୃତିରେ ବଢେଇଛନ୍ତି ଯେ ଆମ ପର୍ବ ପର୍ବାଣୀ ହେଲା ରଜ, ଆମେ ତାକୁ ପିଲା ବେଳକୁ ଖେଳି ଆସିଛୁ ଦେଖି ଆସିୁଛୁ। ଆଉ ତ ଆମେ ସେଟାକୁ କେମିତି ବନ୍ଦ କରିଦୁ ଆମ ପରମ୍ପରାକୁୁ ଆମେ ବଜାୟ ରଖିବୁ।
ହଁ ସେଇଟା ଠିକ୍ କଥା। ଆମେ ଦେଖିଥିବା ଆମ ଗାଁ ଗହଳିରେ ଆମେ ଯେତେବେଳେ ଛୋଟ ଥିଲୁ ସବୁ ତାକୁ ଗହ୍ମା ପୂର୍ଣ୍ଣିମା ବି କୁହାଯାଏ। ଆମେ ଗହ୍ମା ଡିଆଁ ବି ଖେଳନ୍ତି। ଆପଣ ଖେଳିଛନ୍ତି?
ହଁ ମୁଁ ବୋହୁତ୍ ଥର ଖେଳିଛି। ଆଉ ବୋହୁତ୍ ମୁଁ
କେମିତି କଣ ଗମାଡିଆ ଆପଣଙ୍କ ସେପଟେ ହୁଏ ଟିକେ କହିଲେ?
ଏଇଠି ଆମର ଗୋଟେ ଜାଗାରେ ଟିକେ ହାତ ଭଳିଆ ଖୋଳନ୍ତି। ସେଠେ ବାଲି ପକାନ୍ତି ଆଉ ଗୋଟେ ଚାଷ ସବୁ ଟିକେ ଦୂରରେ ଗୋଟେ ଉତ୍ସାହ କରିକି ମାଟିରେ ଏଁ ଉ୍ଚା କରି ରଖନ୍ତି ଆଉ ସେଠି ହ ହୁଁ ବାଲି ଆଗରେ ବାଡିରେ ବୋହୁତ୍ ଜିନିଷ ବନ୍ଧା ହେଇଥାଏ ଯେମିତି କିି ଚକୋଲେଟ ହେଲା ବିସ୍କୁଟ ହେଲା ବିଭିନ୍ନ ପ୍ରକାର ଖେଳ ନା ଯୋଉଟା କି ଆମେ ସେଇଟାକୁ ଜଣ ତାର ନିୟମ କହୁଛି ଯେ ସେଟା ଭାଇ ମାନେ ସେ ଗମା ଖେଳିବେ ଆଉ ଯାହା ଜିତିବେ ତାକୁ ନେଇକି ନିଜ ଭଉଣୀକୁ ଦେବେ, ସେଇଟା ଗୋଟେ ପରମ୍ପରା।
ହଁ କଣ କଣ ବନ୍ଧା ହେଇଥାଏ ସେଥିରେ ଚକୋଲେଟ୍ ବିସ ବହୁତ୍ ମାନେ
ଚକୋଲେଟ ବିସ୍କୁଟ ଖାଇବା ଜିନିଷ ଅଁ ମ୍ ପେନସିଲ୍, ରବର, କଟର, ଖାତା। କଲର ପେନସିଲ, କମ୍ପାସ ଏମିତି କି ପଇସା ବି ରଖା ହେଇଥାଏ। ଆଁ ତାପରେ ଭଉଣୀ ମାନଙ୍କୁ ଦେବା ପାଇଁ ଯେମିତି ହେଲା ହେୟାର୍ କ୍ଲିପ୍ ହେଲା। ତାଙ୍କର ସଜେଇ ହେବା ପାଇଁ ଗୋଟେ କିଟ୍ ବକ୍ସ ବି ବାନ୍ଧି ଥାନ୍ତି ଯେମତି ସେ ଭିତରେ ଏଁ ଛୋଟ ଲିପଷ୍ଟିକ ଟେ ଥାଏ ନେଲପଲିସ ଥାଏ ଅଳତା ଥାଏ। ଏଁ ଏମିତି ବହୁତ ସାରା ଜିନିଷ ଥାଏ। ଟିକିଲି, କ୍ଲିପ, ଛୋଟ ଛୋଟ ଚୁଡ଼ି ଏମିତି ସବୁ ଆଉ
ଆପଣଙ୍କ ଗାଁ ର ଯୋଉ ଆମ୍ବ ତୋଟା ଥିବ ସେଇଠି ବାନ୍ଧନ୍ତି ନା ଆମେ ଘରେ ଏମିତି ବାନ୍ଧନ୍ତି।
ଆମର ଘରେ ବି ବନ୍ଧା ହୁଏ ଆଉ ଆମ୍ବ ତୋଟାରେ ବି ବନ୍ଧା ହୁଏ କିନ୍ତୁ ଆମ୍ବ ତୋଟାରେ ଟିକେ ବହୁତ ଭଲ ଲାଗେ।
ହୁଁ ହୁଁ। ଠିକ୍ ଠିକ୍ ଆଉ କଣ କଣ ପୋ ପିଠା ପଣା ହୁଏ ଘରେ
ଆମର ଘରେ ପିଠା ହୁଏ ଆମର ପୋଡ ପିଠା ହୁଏ। କାକରା ହୁଏ ମଣ୍ଡା ବି ହୁଏ। ତାପରେ ଆମର କ୍ଷୀର ଅ କ୍ଷୀର ପିଠା ହୁଏ। ହଁ ଗଇଁଠା କିରିରେ ଗଇଁଠା କରାଯାଏ। ତାପରେ ଉଁ ଚନ୍ଦ୍ରକାନ୍ତ ତି ଚନ୍ଦ୍ରକାନ୍ତି ବି କରାହୁଏ। ଆଉ ସମସ୍ତେ ଏ ପାନ ଭଉଣୀ ମାନଙ୍କ ପାଇଁ ଆମେ ପାନ ଆଣି ଦଉ ସେମାନେ ଖାଆନ୍ତି। ଏ ରଜର ମହତ୍ଵ ପାନ କିଣିକି ନ ଖାଇଲେ କେମିତି ଲ ରଜ ଟା ଠିକ୍ ଲାଗିବ କି ପାନ ନ ଖାଇବା ଦରକାର ନା ହଁ ମୁଁ ଭଉଣୀ ଭଲ ଭଉଣୀ ମୋର ହଁ ତ ଗୋଟିଏ ଭଉଣୀ ମୁଁ ତା ପାଇଁ ଚାରିହଳ ଡ୍ରେସ କିଣିଦେଇଛିି ସିଏ
ଚାରିହଳ ଡ୍ରେସ ଆପଣ କିଣିଛନ୍ତି ଆଚ୍ଛା ଆଚ୍ଛା ବହୁତ ଭଲ ଭାଇ ଆପଣ ସତରେ ହଁ ଭଲ ଏମିତି ସବୁବେଳେ ଭଉଣୀ କୁ ବଞ୍ଚ
ପନ୍ଧେଇଛି ସେ ପିନ୍ଧିବ ଆଉ ଶାଢୀ ଗୋଟେଦିନି ଲେହେଙ୍ଗା ଗୋଟେଦିନି ଚୁଡ଼ଦାର ଗୋଟେ ଦିନି ଆଉ ଗୋଟେ ନର୍ମାଲ ଡ୍ରେସ ଟେ କିଣିଦେଇଛି ସେ ପିନ୍ଧିକି ବୁଲିବ ଆଉ
ହଁ ବହୁତ ଭଲ ଆମ ଆପଣଙ୍କର ଗୋଟେ ଭାଇ ଆମ ମୋର ବି ଦିଟା ଭାଇ ମୁଁ ଆପଣଙ୍କ ଗୋଟେ ଭଉଣୀ ମୁଁ ବି ମୋ ଆମ ଘରେ ଗୋଟେ ଭଉଣୀ ମୋର ଦିଟା ଭାଇ। ସେମାନେ ବି ମୁଁ ତ ବାହା ହେଇଗଲିଣି। ମୁଁ ଘରଠୁ ଟିକେ ଦୂରରେ ଅଛି ମୋ ଭାଇ ମାନେ ଏବେ ପାଖରେ ନାହାନ୍ତି କିନ୍ତୁ ହଁ ଯେହେତୁ ମୋ ମାଁ ଆସିଛନ୍ତି ମୋ ପାଇଁ ସବୁ ନେଇକି ଆସିଛନ୍ତି ଆମ ଘରୁ ଜାଣିଥିବେ ମୁଁ ଏପଟେ ଆମେ ଅ ଯେମିତି ଆମେ କଟକ ଭୁବନେଶ୍ୱର ସାଇଟରେ ମୁଁ ବାହାହେଇଛି ତ ଶାଢୀ ଆସି ଆସିବ ଘରୁ ଫଳମୂଳ ପିଠା ପଣା ଆଉ ମୋ ହଜବେଣ୍ଡଙ୍କ ପାଇଁ ଡ୍ରେସ ଆସିବ ମୋର ଛୋଟ ଝିଅ ଅଛି। ଝିଅ ପାଇଁ ବି ସବୁ ଅଜା ଆ ଆଈ
ଆପଣଙ୍କ ଝିଅ କେତେ ବୟସ ହେଲାଣି ଝିଅକୁ?
ମୋ ଝିଅ ଏଗାର ମାସର ହେଇଛି ତାର ରଜ ତ ଏଥର ପ୍ରଥମ ରଜ ପ୍ରଥମ ରଜ ସେଥିପାଇଁ ଅଜା ଘରୁ ବହୁତ୍ ମାନେ ତା ପାଇଁ ନୂଆ ଡ୍ରେସ୍ ମାନେ ଅଳ ତା ସିଏ ବିନ୍ଦି ସିଏ ଟୁପ ଟୁପ ହବ। ଆଉ ନେଲପୁଲିସ ଲଗେଇବ ସବୁ ମାନେ ତାର ପ୍ରଥମ ରଜ। ମୁଁ ବି ତାକୁ ଶିଖେଇବି କେମିତି ଆମ ମାନେ ଆମେ ଆମ ସଂସ୍କୃତି ଯେମତି ଆ ଆଗାମୀ ପିଢିରେ ଯେମତି ନ ସମସ୍ତେ ଯେମିତି ନ ଭୁଲି ଯାଆନ୍ତୁ। ସେଥିପାଇଁ ମୋ ଝିଅକୁ ବି ମୁଁ ଶିଖେଇବି କେମିତି ଭଲରେ ରଜ କେମିତି ପାଳନ କରାଯାଏ ରଜର ନିୟମ କଣ ରଜର ମହତ୍ୱ କଣ ମୁଁ ବି ମୋ ଝିଅକୁ ଶିଖେଇବି। ଏ ବର୍ଷ ଆମ୍ ଆପଣ ମାନେ ବି ଆ ବହୁତ ଭଲ ପଦକ୍ଷେପ ନଉଚନ୍ତି। ଆପଣଙ୍କ ଭଉଣୀଙ୍କ ପାଇଁ ଏତେ ସବୁ କରୁଚନ୍ତି ଜାଣି ବୋହୁତ ଖୁସି ଲାଗିଲା। ମୁଁ ଭାଇ ମାନ ତ ଦୂରରେ ଅଛନ୍ତି ଜାଣେ ତ ସେ ଆସି ପାରୁନାହାନ୍ତି କିନ୍ତୁ ମୁଁ ଯେତେବେଳେ ବି ଛୋଟ ଛୋଟ ଥିଲେ ଆମେ ସବୁ ଆମ ଗାଁରେ ବି ବହୁତ ଭଲରେ ଆମେ ପାଳନ କରୁ। ପିଠା ପଣା ହୁଏ ଭାଇ ମା ମାନେ ସେତ ଆମେ ଖେଳୁ। ଲୁଡୋ ଖେଳୁ କୁହନ୍ତି ରଜରେ କାମ ବି କରନ୍ତିନି। ସମସ୍ତେ ଖେଳ କୁଦରେ ରୁହନ୍ତି ଆପଣ କଣ କଣ ଖେଳ କରନ୍ତି ଭୁଲ ଭଉଣୀ ସିନା ଦୋଳି ଖେଳନ୍ତି ଆପଣ ବି ତ ଖେଳୁଥିବେ।
ଆମେ ଲୁଡୁ ଖେଳୁ ତାସ ଖେଳୁ।
ହଁ ହଁ।
ଇତ୍ୟାଦି ଇତ୍ୟାଦି ଆମ ଘରେ ଯେ ଥିଲା ରୋଷ ସେଇ ସେମାନେ ପନିିକିରେ କାଟିବେନି ଆମେ ସବୁ ପନିପରିବା କାଟିବୁ।
ହଁ ସେ କାଟନ୍ତିନି ବାଟନ୍ତିନି ଏଇ ସବୁ ବି ନିୟମ ଅଛି। ଝିଅ ମାନ କାଟନ୍ତିନି ବାଟନ୍ତିନି ପୂଜା କରନ୍ତିନି। ସବୁ ମାନେ ସବୁଥିରେ ତ ସାଇନ୍ ଟିପିକ୍ ମାନେ କାରଣ ଅଛି ବୈଜ୍ଞାନିକ କାରଣ ଅଛି କଣ ପାଇଁ ଆମେ ରଜ ପାଳନ କରୁ। ଝିଅ ମାନଙ୍କର ପର୍ବ ସେଇଟା। ଆମ ଓଡିଆ ସଂସ୍କୃତିରେ ଏତେ ଭଲ ଭଲ ପର୍ବ ଅଛି ସବୁଥିର କିଛି ବିଜ୍ଞାନ କାରଣ ଅଛି ଆପଣ ଜାଣିଥିବେ ତ ଆଉ ଏବେ ଆମେ ସହରାଞ୍ଚଳରେ ରହିଲୁ।
ହଁ
ଏବେ ତ ଗାଁରେ କୌଣସି ମାନେ ଏଠି ଆମେ କ ମାନେ ଯେମିତି ଆମ୍ବ ତୋଟାରେ ଦୋଳି ବାନ୍ଧିବା ହେଲା। ଏବେ ସବୁ ମଲ ରେ ଦୋଳି ବାନ୍ଧୁଛନ୍ତି ମାନେ ଏବେ ଗୋଟେ ଫେସନ ଟ୍ରେଣ୍ଡ ହେଇଯାଇଛି। ଆଉ ଆଗ ଭଳିଆ ଯେମତି ଆମ ଆଗୁରୁ ଗୋଟେ ପର୍ବ ହେଲେ ଆମକୁ ଦି ଦିନ ଆଗରୁ ନିଦ ହବନି ସେମିତି ଆଉ ସେଇ ଖୁସି ସେ ଆଉ ଲାଗୁନି ଏବେ ଘରଠୁ ଦୂରରେ ରହିବା ପରିବାରଠୁ ଦୂରରେ ରହିବା। ନିଜେ ଗୋଟେ ଦାୟିତ୍ଵ ସମ୍ପନ୍ନ ବୋହୂ ହେବା କି ମା ହେବା। ଦାୟିତ୍ଵ ରହିଗଲେ ଆଉ ସେଇ ଖୁସି ଆଉ ଲାଗୁନି। ଯେମିତି ଛୋଟବେଳେ ସବୁ ଖୁସି ଲାଗୁଥିଲା ଗୋଟେ ପର୍ବପର୍ବାଣୀ ହେଲେ ଆମେ ନୂଆ ଡ୍ରେସ ପିନ୍ଧିବା ଖାଇବା ବୁଲିବା। ସେଇ ସବୁ ଆଉ ଆଜିିକାଲି ଲାଗୁନି ହେଲେ ସବୁ ଇଏରେ।
ଏ ସମୟ ସମୟ ଅନୁସାରେ ସବୁ ଚେଞ୍ଜ ହେଇଗଲାଣି କିନ୍ତୁ ଆମେ ଆମ ସଂସ୍କୃତିକୁୁ ଭୁଲିବାନି ସମୟ ତା ବାଟ ଯଦି ଯିବା ଆମେ ଆମ ସଂସ୍କୃତିକୁୁ ଯେମିତି ହେଲେ ମନେ ରଖିବା।
ଆମେ ମାନେ ପାଶ୍ଚାତ୍ୟ ସଂସ୍କୃତି କୁ ବୋହୁତ ମାନେ ଦୋଉଚେ। ପ୍ରାଧାନ୍ୟ ଦଉଚେ ନିଜ ସଂସ୍କୃତି
ସେ ତ ଆମେ ଓଡିଆ ଆମର ରଜ ହଉଚି ଆମ ପର୍ବ ଆମର ବାର ମାସରେ ତେର ପର୍ବ ସେ ଭିତରେ ଆମର ରଜ ବି ଗୋଟେ ଆଉ ଆମେ କେମିତି ରଜକୁ ଭୁଲି ଯିବା।
ରଜକୁ ତ ଭୁଲି ହବନି।
ସିଏ ଭୁଲିବା କଥା ବୁଲିବେ ଆମେ ଆମେ ଓଡିଆ ସଂସ୍କୃତିର ଛୁଆ ଆମେ ଓଡିଆ ଘରର ଛୁଆ ଆମେ। ଆମ ଭଉଣୀ ମାନେ ଆମ ମା ମାନେ ଆମକୁ ଯାହା ଶିଖେଇଛନ୍ତି ଆମେ ସେ ଅନୁସାରେ। ଆମ ଭଉଣୀ ମାନଙ୍କୁ ଆମେ କହିବୁ ଦୋଳି ପହଞ୍ଚ ତାଙ୍କ ପିଠା ମିଠା
ଆ ଘରେ
ଏଇଟା ଭଉଣୀ ମାନଙ୍କ ପାଇଁ ହବ ଆମ ପାଇଁ ହବ ନାଇଁ ହେଇଛି
ସମସ୍ତେ ନୂଆ ପିନ୍ଧିବା ଟା ଭଲ ଆପଣଙ୍କ ମାନେ ଘରେ ବି ବହୁତ ପିଠା ପଣା ହେଇଛି ଆପଣ ଜାଣି ଖୁସି ଲାଗିଲା ଆପଣ ନିଜେ କେବେ ବନେଇଛନ୍ତି ମାନେ କିଛି ଜିନିଷ ବନେଇଛନ୍ତି ଯେମିତି ଆପଣ କହିଲେ ଆମେ କାଟିବା ପରିବା କାଟ ଏଇ ସବୁରେ ଆପଣ ହେଲ୍ପ
ମାନେ ହେଲ୍ପ କର ହେ ପିଠା ପଣାରେ ମୁଁ ହେଲ୍ପ କରେ ଏତେ ଆସେନି କିନ୍ତୁ ମା କରନ୍ତି ଆମେ ଦେଖୁ ସେ ଭିତରେ ଟିକେ ଟିକେ ଖାଇଦବୁ ଯାଇ
ହଁ ସେଇଟା ଗୋଟେ ମଜା ଥାଏ ଘରେ ସମସ୍ତେ ମିଳିମିଶି ଥିବେ ପିଠା ପଣା ହଉଥିବ ସେଥିରେ ଟିକେ ଖାଉଥିବ ମାନେ ଇଏ କରୁଥିବ ମଜା ମସ୍ତି ରଜର ପର୍ବ ରଜ ମାନେ କଣ ଯୋଉ କୁହନ୍ତି ଆଜି ତମର ରଜ ରଜ ଅର୍ଥ ହେଲା ଆନନ୍ଦ ଆଉ ମଜା କରିବା
ଆନନ୍ଦ ଉଲ୍ଲାସ ର ପର୍ବ ରଜ
ସବୁଦିନ ତ କର୍ମମୟ ଜୀବନ ସମସ୍ତେ କାମରେ ରହିଲେ କିନ୍ତୁ କିଛି ପର୍ବ ପର୍ବାଣୀ କୁ ଆମକୁ ଯେମିତି ସୁଯୋଗ ମିଳିଲେ ତାକୁ ଭଲ ଭାବରେ ପାଳନ କରିବା ଉଚିତ ତାକୁ ଯଦି ଆମେ ପାଳନ ଠିକ ଭାବରେ ନ କରିବା ତ ସେଟା ଠିକ କଥା ନୁହଁ ଯେ ଯେତେବେଳେ ଯୋଉ ପର୍ବ ହଉଛି ଏବେ ଆଗକୁ ରଥଯାତ୍ରା ଅଛି ରଥଯାତ୍ରା ଜାଣିଥିବ। ଓଡିଶାର ଗୋଟେ ବହୁତ ବଡ ପର୍ବ ରକ୍ଷାବନ୍ଧନ ଅଛି ଆପଣ ସେ ସବୁ ବି ଭଲ ଭାବରେ ପାଳନ କରନ୍ତି।
ଆମେ ସବୁ ସଂସ୍କୃତି ଭଲ ଭାବରେ ପାଳନ କରୁ
ହଉ ହଉ ସାର୍ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା ଆପଣ ଏତେ ଭଲ ସଂସ୍କୃତି କୁ ମାନେ ବଜାଇ ରଖିଛନ୍ତି ଏମିତି ସବୁବେଳେ ବଜେଇ କି ରଖନ୍ତୁ ଧନ୍ୟବାଦ।
ଧନ୍ୟବାଦ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ,